ହଁ ମ୍ୟାଡ଼ାମ ନମସ୍କାର।
ନମସ୍କାର।
କଣ କରୁଛନ୍ତି?
ମୁଁ ତ ଶୋଇଚି ଆପଣ କଣ କରୁଛନ୍ତି?
ମୁଁ ଦୋଳିରେ ଝୁଲୁଛି। ଆଉ ବର୍ଷା ହଉଛି ଆପଣଙ୍କ ସିଆଡେ ହଁ। ଦୋଳି ଲାଗିଛି ତ ରଜରେ ଲାଗିଥିଲା ସେଇଟା ଅଛି ସେଇଠି ବସି ଝୁଲୁଛି ଆଉ।
ଆଚ୍ଛା ହଁ ବର୍ଷା ତ ଲଘୁଚାପ ହେଇ ଅଛି ଦି ଦିନ ହେଲାଣି ବହୁତ ଜୋରସେ ବର୍ଷା ହଉଛି ରାତି ଦିନ।
ନା ଆମର ଏଠି ହଉଛି କିନ୍ତୁ ଜୋର। ତ ହଉନି ଖାଲି ବର୍ଷା ପାଗ ହ ଖାଲି ଝିପିରି ଝିପିରିବୋ ବୋଉଛି କିନ୍ତୁ ଜୋର ନାହିଁ।
ସେଇ ତ ରାସ୍ତାଘାଟ ସବୁ।
ରାସ୍ତାଘାଟ ସିନା କାଦୁଅ ହେଇଯାଉଛି ମ୍ୟାଡାମ କିନ୍ତୁ ବିଲରେ। ପାଣି ଯୋଉ ଦରକାର ପଡୁଛି ସେତିକି ହେଇପାରୁନି ବର୍ଷା ତ ହଉନି ହବ କୋଉଠୁ।
ବର୍ଷା ଏପଟେ ହ ସେମିତି ହଉଛି କାଦୁଅ ପଚର ପଚର ବର୍ଷା ଭଳିଆ ହଉଛି ଆଉ
ଆଉ ଉଠିବେ କେତେବେଳେ ମ୍ୟାଡାମ।
ହଉ ମୁଁ ଉଠିକି ରୋଷେଇ କରିକି ଶୋଇଛି ଆଉ।
ଆଚ୍ଛା କଣ ରୋଷେଇ କଲେ ଆଜି?
କଣ ଆଜି ଅଣ୍ଡା ରୋଷେଇ ହେଇଚି।
ଅଣ୍ଡା କରିସାରିଲେଣି ଅଣ୍ଡା କେମିତି କଣ କଲେ?
ଅଣ୍ଡା କିଛି ନାହି ଅଣ୍ଡା ନର୍ମାଲି ତରକାରୀ ହେଇଛି ଭାତ ହେଇଛି ଏୟା ଆପଣ କଣ।
ଆଉ ଏଇ ଯୋଉ ବର୍ଷା ପାଗରେ ସକାଳୁ ସକାଳୁ ତ ଗରମ ଗରମ ଅଣ୍ଡା ହ ଭା
ଗରମ ଗରମ ଆମକୁ ସକାଳୁ କରିବାକୁ ପଡିବ ଆମ ଭଉଣୀ।
ସିଏ ଯୋଉ ହଁ ସେ ଯୋଉ ଖାଇବାର ଯୋଉ ମଜା ଗ ଗରମ ଗରମ କରିକି ଖାଇବାର।
ଗରମ ଗରମ ତ ସବୁବେଳେ କରି ଖାଇବାକୁ ପଡିବ ଆଉ।
ତ ଭଲ ଲାଗେ ଖାଇବା ପାଇଁ ଏତେ ଗରମ ଗରମ କରିଦେଇକି ଖାଇବା ପାଇଁ।
ସେ ଯଉ ହଁ ସକାଳ ଛଅ ଟା ରେ ମୁଁ ଉଠୁଛୁ।
ଆଚ୍ଛା ନା ମୁଁ ହେଇ ଉଠିଲି ଉଠିକି ହେଇ। ଟିକେ ଏପଟ ସେପଟ ହଉଛି।
ହୁଁ ଖାଇ ନାହାନ୍ତି।
ନାଇଁ ଖାଇନି ଖାଇବି ଆଉ କଣ କରିକି ଖାଇବା ଗଛରେ ପିଜୁଳି ବହୁତ ପାଚିଛି ସେଇ ସବୁ ଛୁଆଙ୍କୁ ପାରିକି ଦଉଥିଲି ଆଉ ମୁଁ କିଛି ଖାଇନି ଖାଇବି ଆଉ ହୁଁ ବହୁତ ପିଜୁଳି ହେଇଛି। ଆପଣ ଆସନ୍ତୁ ଆପଣଙ୍କୁ ଦେବି ଖାଇବେ ହଁ ମି ଠା ପିଜୁଳି
ବର୍ଷା ଦିନେ ବର୍ଷା ପଡୁଥିଲେ ପଜୁଳି ତ ବଢିଆ ଦେଖାଯିବ ଆଉ
ବର୍ଷା ଦିନରେ ହଁ ବର୍ଷା ଦିନରେ କିନ୍ତୁ ପିଜୁଳି ପାଚିଲେ ତାର ଟେଷ୍ଟ ନଥାଏ ସେ କାହିଁକି କହିଲ ପାଣି ଖାଇ ଖାଇ ସେ ପିଜୁଳି ଗୁଡା ଖତିରିଆ ଲାଗେ ପାଣି ଚିଆ ଲାଗେ କିନ୍ତୁ ଅନ୍ୟ ଦିନରେ ସେ ଏ ପିଜୁଳି ଯଦି ପାଚିବ ତା ନିଜ ଇଏରେ ସେ ପାଚିବ ହେଲା
ଟେଷ୍ଟ ନା ଏବେ ପାଚିଲେ ସେଟା ବର୍ଷା ପାଣି ପଡ଼ିକି ସୁନ୍ଦର ଦେଖାଯାଏ
ହଁ ସବୁ ଗଛରେ ପା ମୁଁ କହୁଛି ଖାଲି ହଳଦିଆ ପଡିଯାଇଛି।
ହଳଦିଆ ପଡି ଆଇଲାଣି,
ହଁ ସବୁ ଗଛରେ ପିଜୁଳି ସବୁ ଖାଲି ହଳଦିଆ ପଡିଯାଇଛି
ହୁଁ ହୁଁ ତାହେଲେ ବହୁତ ପାଚି ଯାଇଚି ବୋଧେ।
ହଁ ବହୁତ ମେନ୍ କଥା କଣ ଜାଣିଛନ୍ତି ନା କଷି ପିଜୁଳି ବି ବର୍ଷା ହେଲା ବେଳକୁ ପାଣି ପଡିକି ସେ ପାଚି ଯାଉଛି
ଏମିତି ଯୋଉ ବର୍ଷା ପାଣି ପଡିଲେ କଣ ପାଚିଯାଏ କି?
ହଁ ବର୍ଷା ପାଣି ପଡିଲା ମାନେ ପାଚିଯାଏ। ପିଜୁଳିଟା ଆମର।
ଆଚ୍ଛା।
ହଁ। ଆଉ, ଆଉ କଣ କୁଆଡେ ଯିବେ ନା ଏମିତି ଘରେ ଶୋଇକି ରହିବେ?
କଣ କହୁଛନ୍ତି?
ମାନେ କୁଆଡେ ଯିବେ ବାହାରକୁ ନା
ବାହାରକୁ କଣ ଯାଇ ହଉଛି, ବର୍ଷା ପାଗ ଯୋଉ ଭଳିଆ ଆଉ କଣ ବାହାରକୁ ଯାଇ ହଉଛି।
ଆଚ୍ଛା। ଘରେ ଅଛନ୍ତି। ରୁମରେ?
ହଁ ରୁମରେ ଶୋଇଆ କଥା ଆଉ।
ଆଚ୍ଛା। ନା ଆପଣଙ୍କ ଘରେ କିଏ ସବୁ ଅଛନ୍ତି? ନା ନାଇଁ ମୁଁ କୁଆଡେ ଯିବିନି, ମୁଁ ଘରେ ରହିକି ରୋଷେଇ ବାସ କରିବି ଆଉ କୁଆଡେ ଯିବି।
ଆଉ ଏଇ ଯୋଉ ପାଗରେ ପକୁଡି ଫକୁଡି ଛାଣିକି ଖାଉଥିବ ଆଉ। ହଁ, କାଲି ସନ୍ଧ୍ୟାବେଳେ ପକୁଡି ଛାଣିଥିଲି।
କାଲି ସନ୍ଧ୍ୟାରେ ପକୁଡ଼ି ଛାଣିକି ଖାଇଥିଲୁ ଆଉ ଆଜି ସେମିତି କଣ ଟିକେ ଦେଖିକି କରିଆ, ଚିକେନ ଫିକେନ ଟିକେ କରିଆ ଆଉ।
ବର୍ଷା ପାଗକୁ ଚିକେନ ଝୋଳ ପୁରା ଖାଇବେ ଆଉ।
ହଁ। ଏମ୍
ଏମତି ଆଉ। ଯୋଉ କଣ କହୁଥିଲି, କେବେ ଅମୃତଭଣ୍ଡା ପକୁଡି ଖାଇଛନ୍ତି?
ଅମୃତଭଣ୍ଡା
ପକୁଡ଼ି କରିଛିି।
ସେଇଟା, ନା ମୁଁ ଅମୃତଭଣ୍ଡା ଖାଏନି ଯେହେତୁ ମୁଁ ସେସବୁ କରିନି। ଆପ୍
ଖାଆନ୍ତିନି ଯେଇଁତି, ସେଥିରେ ପକୁଡି କରି ଖାଇଲେ ବହୁତ ଭଲ ଲାଗିବ ବୁଝିଲେ।
ହୁଁ। ନା ମୁଁ ଅମୃତଭଣ୍ଡା ଟିକେ ଭଲ ପାଏନି ତ, ମୁଁ ସେଥିପାଇଁ ତା ସେଥିରେ କିଛି କରିନି। ଆପଣ ଯଦି ଶିଖିଚନ୍ତି କୁହନ୍ତୁ, ନାଇଁ ଖାଏ, ସେଇ ଟିକେ ଦରଦର ପାଚିଲା ଯୋଉ ହେଇଥାଏ, ସେଇଟାକୁ ଟିକେ ଭଲ ଲାଗେ ସେଇଟା ଖାଇବାକୁ। ନହେଲେ ମୁଁ ଖାଏନି।
ଯୋଉ, କଣ ସେଇଟା? ପୁରା ପାଚିଲା ନୁହଁ, ପୁରା ପାଚିଲା ତ ମୁଁ ବି ଖାଏନି।
ଏଇ ଯୋଉ ଆମ ଆମର, ମୁଁ କଞ୍ଚା ଖାଏନି କି, ପୁରା ପା ପାଚିଲା ବି ଖାଇବିନି। ଯୋଉ ଦରଦର ପାଚିଥିବ, ଆଉ ଟିକେ ରାଉରାଉ ଲାଗୁଥିବ ପାଟିକି
ହଁ ସେଇଟା ବି ଆପଣ ଗ୍ରେଟ କରିକି, ଆପଣ ଗ୍ରେଟ କରିକି, ସିଏ ବେସନ ଆଉ ଯେମତି ପକୋଡା କରନ୍ତି, ସେଧିରେ ଆଳୁ ନ ପକେଇକି ଏଇଟା ପକେଇକି କରିବେ ବହୁତ ଟେଷ୍ଟି ଲାଗଥାଏ ବା। ମୁଁ କରିଥିଲି ଥରେ। ଏବେ କେତ ଦିନ ତଳେ କରିଥିଲି, ଏ ବର୍ଷ ବହୁତ ବଢିଆ ଲାଗିଲା। ମୁଁ ତ କହିଲି ଆଉ କିଛି ପକୁଡି ଖାଇବିନି।
ମିଠା ଖାଇଛନ୍ତି?
ପାଣିିକଖାରୁ? ନା ମତେ ଭଲ ଲାଗେନି ସେଟା।
ଖାଇଛନ୍ତି ନା ମାନେ ଖାଇନାହାଁନ୍ତି କେବେ?
ନା କେବେ ଖାଇନି। ଆପଣ ମାନନ୍ତି?
ହଁ। ପାଣିକଖାରୁୁରେ ମିଠା ବହୁତ ଭଲ ଲାଗେ।
ମୁଁ ତ ପାଣିକଖାରୁ ହିଁ ଖାଏନେଇ। ଅଲଣିଆ
ଆଉ ପୋଟଳରେ, ପୋଟଳରେ ମିଠା ଖାଇଚନ୍ତି?
ପୋଟଳରେ ବି ମିଠା ହୁଏ? ଆ ମାନେ କେବେ ବନେଇଛନ୍ତି ନା ଖାଲି କହୁଛନ୍ତି?
ଛି
କୋଟା ମିଠା ବନେଇା
ହଁ, ଆମର ପୋଟଳ ର ଚୋପା ଛଡେଇ ଦେଇକି ତା ଉପର ତା ତଳ ଯୋଉ ଭୁଣ୍ଡି ଥାଏ ତାକୁ, ବାହାର କରିଦେଇକି, ତା ମଝିରେ ଗୋଟେ କଟ ଦେଇ ଦେ କିି ଚିରି ଦେବେ ମଝି ଯେମିତି ଆମର ଗୋଟା ଭଜା ପାଇଁ, ଚିରି ଦେବେ, ତାପରେ ତାକୁ ଆମର ଟିକେ, ଗୋଟେ ବାମ୍ଫ ଦେଇଦେବେ। ସେ ଟିକେ ସିଝିଗଲା ପରେ ତାପରେ ତାକୁ କଣ କରିବେ ନା କାଢିଦେବେ। କାଢି ଦେଇକି, ତାକୁ ଆମେ ଚିନି ସିରା କରିଥିବେ, ଚିନି ସିରାରେ ପକେଇଦବେ। ତାପରେ ଆମର ଏପଟରେ କ୍ଷୀରକୁ ଫୁଟେଇ ଫୁଟେଇ ତା ଦେହରେ ମିଲ୍କ ପାଉଡର, ଫାଉଡର ଦେଇକି ତାକୁ ରାବିଡି ପରିକା, ଗୋଟେ ଇଏ କରିଦେଇକି ତାକୁା ସୁଖା ସୁୁଖା ମିଲିକିଏ କରିଦେଇକି, ତା ଭିତରେ ସେ ପୋଟଳ ଭିତରେ ଦେଇକି ଖାଆନ୍ତୁ ତ, ବଢିଆ ଲାଗିବ।
ମୁଁ ତ ସେ କ୍ଷୀର, ସେଗୁଡା ମୁଁ କିଛି ଖାଏ ନି।
ମୋର, ମୋର ମିଲ୍କ ମେଟ ଟା ବହୁତ ପସନ୍ଦ, ମୁଁ କେବଳ ଆମର ଦହି ଇ ଘିଅ ଟା ଖା ଖାଏନି, ନହେଲେ ଆଉ ସବୁ ଖାଏ, କ୍ଷୀର ଖାଏ, କ୍ଷୀର ଛେନା, ଖାଏ ଆଉ ଆଉ ସବୁ ଜିନିଷ ଖାଏ, କେବଳ ଏଇ ଘିଅକୁ ଛାଡିକି, ମତେ ଘିଅ ଟା ଭଲ ଲାଗେନି। ଦ
ଘିଅ ଖାଆନ୍ତିିନି କିନ୍ତୁ ଘିଅର ଆଇଟସ ଖାନ୍ତି ନା?
ହୁଁ, ଆଜି ବର୍ଷା ପାଗରେ ଟିକେ ଚିକେନ ଚିକେନ ଟିକେ କରିବା, ଯିବା, ଆପଣ ଚିକେନ ଖାଆନ୍ତି
ହଁ ଚିକେନ ଖାଏ, ଆପଣ ଯ ଚିକେନରେ ଯୋଉ ଦହି ଫହି ପକେଇକି କର
ହଁ ଚିକେନ ହଁଁ, ନା ଆମର ଚି ନର୍ମାଲ ବି ଚିକେନ ଯେମତି କରିପାରିବେ, ଦହି ହଁ ଦହି ବେଳେ ବେଳେ ପକାଏ, ସବୁବେଳେ ନୁହେଁ।
ହଁ ମୁଁ ଗାଇ କତଲି ରାମ
ଭଲ ଲାଗେନି ଆପଣଙ୍କୁ? ନାଇଁ ଦହି ପକେଇଲେ ବି ଭଲ ଲାଗେ, ଦହି ନ ପକେଇଲେ ବି ଭଲ ଲାଗେ, ମତେ ଟିକେ ଚିକେନ ଆଇଟମ ଟିକେ ଯେତେକ ସବୁ ମାନେ ସୁଖା ସୁୁଖା କଲେ ମତେ ଟିକେ ଭଲ ଲାଗେ। ଯେତେ ଶୁଖେଇକି କରିବେ, ସେତେ ମତେ ଟିକେ ଭଲ ଲାଗେ। ହଉ ମତେ ଟିକେ ଝୋଳ ଭଲ ଲାଗେ ବଟ ଯେତେ ସୁଖା ସୁୁଖା କଷା ଟାଇପ ର ରହିବ, ଭଜା ଟାଇପ ର ରହିବ ମ ସେଇ ସବୁ ଟିକେ ଭଲ ଲାଗେ ବେଶୀ।
ହଁ ସବୁବେଳେ ଝୋଳ ଖାଇଲେ ଭଲ ଲାଗିବନି। ହଁ ମୁଁ ବି କସା ଖାଏ। କସା ବି ଭଲ ଲାଗେ, ମଟନ ଖାଆନ୍ତି? ଆଁ ମଟନ ମୋ ଖରା ନାଇଁ।
ମଟନ କାହିଁକି? ସେଇଟା ବେଶୀ ରେଟ କିନ୍ତୁ ସେଇ ଜିନିଷକୁୁ କାହିଁକି ବେଶୀ ଏତେ ଭଲ ପାଆନ୍ତିନି। ମୁଁ ତ ଏଥିପାଇଁ ଭଲ ପାଏନି କି -ସେଟା ମୋର ହଜମ ହୁଏନି ଖାଇଲେ। ଦେହରେ ମଟନ ଟା ମୋର ହଜମ ହୁଏନି।
ଓମାନେ ତାର ସ୍ମେଲ ପାଇଁ ମୁଁ ଖାଏନି, ତାର
ହଁ, ସିଏ ତ ବାସ୍ନା ତ ତାର ବି ଭଲ ନୁହେଁ। ମୁଁ ଗୋଟେ ଅଜୀବ ବାସ୍ନା ହୁଏ ଆଉ ସେ ବି ଏତେ ବି ଇଏ ଲାଗେନି।
ଛେଳି ବି ମାନେ ଆମ ଭଳିଆ, ମଣିଷ ଭଳିଆ ମାନେ, ପାଟି ତାର, ହାତ ଗୋଡ ଚାଲୁଛି ମତେ ସେଥିପାଇଁ ଭଲ ଲାଗେନି।
ଆଜିକାଲି ତ ସବୁ ଜିନିଷ ମାଡ଼ାମ୍ ସେଇଆ, କଣ ନୁହେଁ କହୁନାହାନ୍ତି? ସେ କୁକୁଡା ବି ତ ଗୋଟେ ସେମିତି ସବୁ କୁ କିନ୍ତୁ କଣ କରିବା? ଜାଣୁଛନ୍ତି ବୁଝୁଛନ୍ତି କିନ୍ତୁ ଖାଉଛନ୍ତି ଭଲ ଲାଗୁଛି ଆଉ କଣ କରିବା ପାଟିିରେ ସ୍ୱାଦ କିନ୍ତୁ
ଆ ଯଉମାନେ ଖାଉଛନ୍ତି ସେମାନଙ୍କର ବହୁତ ପସନ୍ଦ। ସେମାନେ ଟିକେ ମଟନ ଖାଇବାକୁ ପୁରା ପାଗଳ ହେଇଯାଉଛନ୍ତି।
ହଁ ହଁ ଆମେ ଯୋଉ ଖାଇଆ ଯଉ ଖାଇଆ ନା ନ ଖାଇଥିବ ନାହିଁ ସିଏ ବରଂ ପସନ୍ଦ କରିବନି ଆଉ ଯୋଉମାନେ ଖାଇ ଆସିଥିବେ। ତାଙ୍କୁ ଛାଡିବାକୁ ଟିକେ ଟାଇମ ଲାଗୁଛି ଜଣ ଜଣ
ଟାଇମ୍ କଣ ସେ ଛାଡି ବିି ପାରିବେନି ସିଏ ଚର୍ବି ଫର୍ବି ସବୁ ଖାଇବେ।
ଛାଡୁନାହାନ୍ତି କାହିଁକି ବହୁତ ଲୋକ ଛାଡିଲେଣି। ବାକି ଉଁ ଦେଖାଯାଉ।
ଯେ ନାଇ ଲୋ।
ହଁ ଆଇଁଷ ବି ତ ଛାଡି ଦଉଛନ୍ତି। ମୋର ତ ବହୁତ ଇଚ୍ଛା ଯଦି ଯଦି ଛାଡିବି ସବୁ ଛାଡିଦେବି ମୋର ଇଚ୍ଛାରେ ଆଉ ଯଦି ନ ଛାଡିବି କିଛି ଛାଡିବିନି ଆଉ ଯଦି ଛାଡିବି ଟୋଟାଲ ଛାଡି ଦେବି।
ଖାଇ ଆସିଛନ୍ତି ଯିଏ ଖାଇ ଆସିଛନ୍ତି ଆଉ କଣ କରିପାରିବା ଛାଡି ପାରୁନାହାନ୍ତି ଯିଏ ନ ଖାଇଛନ୍ତି ନ ଖାଇ
ଘରେ ଖାଉଛନ୍ତି ନା ତୁ ଆଉ ଘରେ ସବୁ ଗୋଟେ କରୁଥିବେ ତୁ ଆଉ ଗୋଟେ। ସେଇଟା ଟିକେ ଅସୁବିଧା ରହୁଛି ଆଉ।
ଆଉ କେ ହେଲା।
ହଉ ମ୍ୟାଡାମ ମୁଁ ରହୁଛି।
ହଁ ହଁ ଠିକ ଅ
ଆଉ ପୁଣି କଲ କରୁଛି ରିସିଭ କରନ୍ତୁ।